ହାଲୋ ଶୁଭ ସକାଳ
ଶୁଭ ସକାଳ କଣ କରୁଛନ୍ତି,
ଏବେ ବ ପଢୁଥିଲି ଆଜ୍ଞା,
ଓହୋ ପଢୁଥିଲେ ଆଉ କେମିତି ଅଛନ୍ତି। ଓହୋ ଆପଣଙ୍କ ଆଡେ ବର୍ଷା ହଉଛି,
ହୁଁ ବର୍ଷା ଏବେ ହଉଥିଲା ଏବେ ଛାଡିଛି ଜଷ୍ଟ
ଓ ହୋ ହୋ ଭଲ ଭଲ ଆପଣ ସକାଳୁ ବ୍ୟାୟାମ କରନ୍ତି,
ଆଜ୍ଞା କରେ ନା
ହ ଅ ମୁଁ ବି କରେ ଯେ ଏମିତି ବର୍ଷା ହଉଚି ନା ବାହାରକୁ କୁଆଡେ ଯିବାକୁ ଇଚ୍ଛା ହଉନି, କାଦୁଅ କାଦୁଅ ଲାଗୁଛି,
ଯାଏ ମୋ ବାହାରକୁ ମର୍ଣ୍ଣ ୱାର୍କ ବର୍ଷା ହେଲେ ରୁମରେ ଟିକେ କରି ଦିଏ ଏକ୍ସରସାଇଜ ଆଉ
ହଁ ହଁ ହଁ ଭଲ କଥା କାରଣ ସକାଳୁ ବ୍ୟାୟାମ କରିବା ତ ଦେହ ପାଇଁ ବହୁତ ହିତକର ଅଟେ
ଆଜ୍ଞା
ହଉ
ହୁଁ ସକାଳେ ଉପମା ଗୁଗୁନି ଖାଇଥିଲି
ଓ ହୋ ହୋ ବହୁତ ଭଲ କଥା ଉପମା ତ ଦେହ ପାଇଁ ବହୁତ ଭଲ ବି
ଆପଣ କୁଁ କଣ ଖାଇଥିଲେ
ଆ ନାଇଁ ନାଇଁ ମୁଁ ତ ଉପମା ଖାଇନି ମୁଁ ଛତୁଆ ଖାଇଛି,
ଆଜ୍ଞା।
କାରଣ ଛତୁଆରେ ବି ସବୁ ପଡିକି ହଉଛି ଯେ ତୁ ତାର ସବୁ ବୋଟ ଫୋଟ ଯାହାବି ସେଟା ଆମ ବ ଶରୀରକୁ ପୁଷ୍ଟି ସାର ଯୋଗାଇଥାଏ।
ଆଜ୍ଞା।
ହଁ ଆଉ ମୁ ହଁ। ମୁଁ ଦେଖୁଥିଲି ଦୂରଦର୍ଶନ କଣ କହିଲେ ହଁ ହଁ କୁହନ୍ତୁ।
କହଲି ଗୋଟା କାଳ ଖାଦଯ
ହୁ
ଆପଣ କୁହନ୍ତୁ ଫାଷ୍ଟ।
ହଁ ମୁଁ କହୁଥିଲି କି ମୁଁ ଦୂରଦର୍ଶନରେ ଏବେ ଦେଖୁଥିଲି କି ଏ ସେ ଯେବେ ଏବେ ଯେହେତୁ ବର୍ଷା ହଉଛି ଲୋକମାନେ କିଛି ନା କିଛି ବୃକ୍ଷରୋପଣ କରିବା ନିିତନ୍ତ ଆବଶ୍ୟକ। କାରଣ ଅ ବୃକ୍ଷ ବିନା ମାନେ ମଣିଷ ଜୀବନ ଅଧୁରା ଭଳିଆ। ଆଉ ବୃକ୍ଷର ପରିବେଶ ସହିତ ସମ୍ପର୍କ ବି ମାନେ ବହୁତ ଭଲ ରହିଛି। କାରଣ ଦେଖୁଥିବେ ଆପଣ ଏବେ। କେତେ ଲୋକ ଗଛ କାଟି ଦଉଛନ୍ତି ନିଜର ସୁବିଧା ପୂରଣ କରିବା ପାଇଁ। ତ ସେଇ ଅନୁସାରେ ଆମକୁ ବୃକ୍ଷରୋପଣ ବି କରିବା ଆବଶ୍ୟକ ଏଥିରେ ଆପଣଙ୍କର ମତ କଣ ରହିଛି।
ମତରାଜି ବୃକ୍ଷ ରୋପଣ ନ କାଟି ବୃକ୍ଷ ବି ଆମ ଲଗେଇଲେ ଆମ ଯୋଉ ପ୍ରଦୂଷଣ ହଉଛି ପ୍ରଦୂଷଣରୁ ମୁକ୍ତି ପାଇବା।
ହଁ ସେଇଟା ତ ସତ କଥା। ଦେଖୁଥିବେ ମଣିଷ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ନିଜ ଘର ବନେଇବା ପାଇଁ। ମାନେ ନିଜରଠୁ ଅଧିକା ଜଣଙ୍କର ଘରେ ଥିବ ସେ ଚାହିଁବ ମୋ ଘର ଆହୁରି ଅଧିକ ଭଲ ବନୁ। ମୁଁ ଆହୁରି ଅଧିକ ଆଶାବାବ ପତ୍ର ଘରକୁ ଆଣିବି ସେଥିପାଇଁ ପାଇଁ ବହୁତ ସାରା ବୃକ୍ଷ ଏମିତି ରେ କାଟି ଦଉଛନ୍ତି। ଯୋଉଟା କି ଭଲ କଥା ନୁହେଁ କାରଣ ଆମେ ଜାଣିଛେ ବୃକ୍ଷ ଯୋଗୁ ଆମେ ବଞ୍ଚିଛେ।
ଣ ଫଟିଗଲାଣି ହ୍ୟାଲୋ ହଁ ଆଜ୍ଞା ଆଜ୍ଞା କୁହନ୍ତୁ।
ହଁ ମୁଁ କହିଲି ଦେଖିବେ ବୃକ୍ଷ ବୃକ୍ଷ ହିଁ ଆମର ଜୀବନ ସେଥିପାଇଁ। ଖରା ଦିନେ ଖରା ଦିନେ ଆମେ ଯେତେବେଳେ ବାହାରକୁ ଯାଉଛେ ସେତେବେଳେ ମାନେଙ୍କୋର ଯୋଉଠି ବହୁତ ସାରା ଖରା ହଉ ଦେଖୁଥିବେ ଭୁବନେଶ୍ୱର ଭଳି ବଡ ବଡ ସହରରେ ଗଲାବେଳେ ଆମେ ଟିକେ ମଣିଷ ସେଇ ଉପରେ ଗଲାବେଳକୁ ଲାଗୁଛି ମତେ ଗୋଟେ ଗଛ ଥାଆନ୍ତା କି ମୁଁ ଟିକେ ବସି ପଡନ୍ତି ଆପଣଙ୍କୁ କେମିତି ଲାଗିଛି କେବେ?
ଆ
ହଁ। ଆଉ ଆପଣ କଣ ମତ ଦେବେ ଏଇ ବୃକ୍ଷରୋପଣ ଆଉ ଏଇ ସବୁକୁୁ ନେଇକି।
ବୁକ୍ଷ ରୋପଣ ଦେବୀ କି ଯେ ଆମର ଯୋଉ ଗଛ ଆଣୁନାହାନ୍ତି ମଣିଷ ସେ ଗଛ ନ ଆଣିବା ପାଇଁ।
ହ ହଁ।
ଗଛ ନ ଆଣିବା ପାଇଁ ଗଛ ଲଗେଇବା ଦରକାର।
ହଁ।
ଗଛ ଲଗେଇଲେ ସିନା ଆମେ ହିଁ ବଞ୍ଚିବେଉ ବୃକ୍ଷ ହିଁ ଜୀବନ।
ହଁ କାରଣ ଦେଖୁଥିବେ ଯେତେବେଳେ ବୃକ୍ଷ ଆମର ଖରା ଦିନେ ହଉ ତ ଆମକୁ ଛାଇ ଦଉଛି ସେଇଟା ତ ଗୋଟେ କଥା। ତତ୍ ସହିତ ଆମର ଯେତିକି ଅଙ୍ଗାର। ଆମର ଗ୍ୟାସ୍ ଅଛି ସବୁ ଲୋକଙ୍କର ସେ ନେଇକି ଆମକୁ ଅମ୍ଳଜାନ ମଧ୍ୟ ଦେଇଥାଏ। ଆଉ ନିଜେ ସକାଳେ ଟିକେ ଖାଦ୍ୟ ପ୍ରସ୍ତୁତି ସମୟରେ ସେ ଅଙ୍ଗାରକାମ୍ଳ ଗ୍ୟାସ କୁ ଗ୍ରହଣ। କରି ନିଜର ଖାଦ୍ୟ ପ୍ରସ୍ତୁତି କରିଥାଏ ଯାହା ଫଳରେ ଆମର ଅଙ୍ଗାର। ଅମ୍ଳ ଗ୍ୟାସ୍ ତା ପାଖକୁ ପଳାଏ ଏଇଟା ବାୟୁ ପ୍ରଦୂଷଣ ରୁ ଆମକୁ ବହୁତ ରକ୍ଷା କରେ।
ଆଜ୍ଞା।
ହଁ ତ। ସେମିତି ଦେଖୁଛୁ ଯେତେବେଳେ ବର୍ଷା ହଉଛି ମାନେ ଆମେ ଯଦି କୌଣସି ଗଛ ଲଗେଇବା। ତାହେଲେ ସେ ଗଛ ଟା ବହୁତ ଭଲରେ ବଢି ପାରିବ।
ଆଜ୍ଞା।
ଯେମିତି କୁହନ୍ତି ଅ ବର୍ଷା ହେଲେରେ ଗଛ ଲଗେଇଦେଲେ। ପୁରା ବଢିଆରେ ବଢେ ଯେମିତି କିି ରଜ ପରେ ଆପଣଙ୍କ ଆଡ଼େ ରଜ ପାଳନ କରନ୍ତି?
ଆଜ୍ଞା ରଜ ପାଳନ ମହାଉତ୍ସଭ ଆମ ଆଡ଼େ ହଉଥିଲା।
ଓହୋ କଣ କଣ ସବୁ ପାଳନ କରୁଥିଲେ?
ଉଁ ଉଁ ଆମର ରଜ ପାନ ତ ଫାଷ୍ଟ ରଜରେ ମେନ ଫାଷ୍ଟରେ ଥିଲା। ତାପରେ ପିଠା ଚକୁଳି ଏଣ୍ଡୁଳି ତାପରେ ଆମର ଯୋଉ ପୋଡ ପିଠା। ତାକୁ ଖାଇକି ଏଞ୍ଜୟ୍ କରିଥିଲୁ ତାପରେ ଦୋଳି ପାରିଥିଲୁ। ତାପରେ ସଙ୍ଗୀତ ହେଇଥିଲା ଡ୍ୟାନ୍ସବି ହେଇଥିଲା।
ହଁ ବହୁତ ଭଲ କଥା। କାରଣ ରଜରେ ତ ଝିଅ ମାନେ ବହୁତ ସଜବାଜ ହୁଅନ୍ତି କିନ୍ତୁ ଆପଣ କଣ କରିଥିଲେ। ପୁଅ ପିଲା ହିସାବରେ ସଜବାଜ ହେଇଥିଲେ?
ଆମେ ତ ସଜବାଜ ହେଇଥିଲୁ ତାପରେ ଝିଅ ପିଲା ସେମତି। ଦୋଳିରେ ବସିକି ଏଞ୍ଜୟ କରିବେ ଦୋଳିକି ପାରିକି ତାକୁ ଫୁଲ ଫୁଲ ସଜେଇ।
ହଁ ହଁ ହଁ ହଁ। ବହୁତ ଭଲ କଥା ଆପଣ ଆପଣ ସାଡେ କଣ କଣ ପିଠା କରୁ।
ହୁଁ ଆମର ପୋଡ ପିଠା ହେଇଥିଲା, ଏଣ୍ଡୁଳି ହେଇଥିଲା, ଚକୁଳି ହେଇଥିଲା।
ଓହୋ ବହୁତ ଭଲ କଥା ଆପଣ ସବୁ ପିଠା ପଣା ଖାଇଥିଲେ। କାଇଁ ନା ଓଡିଆ ଘରର ପର୍ବ ଅନୁସାରେ ସବୁଠି ପିଠା ପଣା ଏଟା ତ ନିହାତି ହୁଏ। ଆଉ ଖାଇବାକୁ ଗୋଟେ ଭଲ ଲାଗେ ପର୍ବପର୍ବାଣୀରେ ପିଠାର କିଛି ଅଲଗା ମଜା ଥାଏ।
ଆଜ୍ଞା।
ଆଉ ରଜ ପାନ ଖାଇଥିଲେ? ହଁ ବହୁତ ଭଲ ଭଲ ବହୁତ ଆମ ଆଡେ ମଧ୍ୟ ରଜର ବହୁତ ମାନେ ଭଲରେ ପାଳନ କରିଥିଲୁ ମାନେ କି ଆମର ସରକାରଙ୍କ ତରଫରୁ ଗୋଟେ ଛୋଟ ଆୟୋଜନ କରାଯାଇଥିଲା କି ସବୁ ଝିଅ ବୋହୂମାନେ ଆସିକି ସେଇଠି ମାନେ ଅଂଶଗ୍ରହଣ କରିପାରିବେ ଆଉ ସେମାନଙ୍କୁ ମଧ୍ୟ କିଛି ପୁରସ୍ କାର ଦିଆ ଯାଇଥିଲା।
ଆଜ୍ଞା।
ତ ବହୁତ ଭଲ ଲାଗୁଥିଲା କ ଦୋଳି ଖେଳିବା ହଉ ଆଉ ଅ ସ୍ତ୍ରୀ ଲୋକ ମାନଙ୍କ ଙ୍କର କିଛି କାଚ କଉଡି ହଉ ଆଉ ଶଙ୍ଖ ଫୁଙ୍କା ହଉ ହୁଳହୁଳି ଏଇ ସବୁ ପ୍ରତିଯୋଗିତା ହେଇଥିଲା। ତତ୍ ସହିତ ଝିଅ ମାନଙ୍କର ରଜ ଦୋଳି ଖେଳିବା। ପାନ ଖାଇବା ଏମିତି ଭଲ ଲାଗୁଥିଲା ପୁଚି ଖେଳ ଦେଖିବାକୁ କାରଣ ଜାଣିଥିବେ ଏବେ ଗାଁ ଗହଳିରେ ଯେମିତି ରଜ ପାଳନ କରୁଛନ୍ତି। ସହର କମି ଯାଉଛି କିନ୍ତୁ ଏମିତି କୌଣସି ମାନେ ମାନେ ଆୟୋଜ କରିବା ଦ୍ଵାରା ପୁଣି ସେଇଟାକୁ ଆମେ ବଜେଇ ରଖି ପାରୁଛୁ କାରଣ
ଆଜ୍ଞା ଆଜ୍ଞା ଆଜ୍ଞା।
ହଁ। ତ ସେମିତି ରଜ ତ ତିନି ଦିନ ରଜ ବିଷୟରେ କଣ ଜାଣିଛନ୍ତି ରଜ କେତେ ଦିନ ପାଳନ ହଉଛି।
ଆଜ୍ଞା ରଜ ତିନି ଦିନ ଆମର ପାଳନ ହଉଛି।
ହଁ ପ୍ରଥମ ଦିନ ସେମିତି ଆମେ ତ ମୁଁ ତ ତିନି ତିନିଟା ନୂଆ ଡ୍ରେସ କରିଥିଲି। ତିନିଟା ନୁହେଁ ଚାରଟି କରିଥିଲି। କାରଣ ଲାଷ୍ଟ ବସୁମତୀ ସ୍ନାନରେ ବି ମୁଁ ଗୋଟେ ପିନ୍ଧିଥିଲି। ତ ଗୋଟେ ଝିଅ ମାନଙ୍କର ଥାଇ ରଜ ଚାରି ଦିନର ବହୁତ ମାନେ ମଜା ଚାରି ଦିନ ଯାକ ଖାଲି ନୂଆ ଡ୍ରେସ ପିନ୍ଧିବ ମଜା କରିବ ପୋଡପିଠା ଖାଇବ। ଆଉ ମାନେ ଘରର କିଛି କାମ ବି କରିବାକୁ ପଡନଥାଏ। ସବୁ କାମରୁ ମୁ ମଣି ଦେଇଥାଏ ବହୁତ ଖୁସିରେ। ହଁ ପା।
କରିବୁନି ନିଜେ ରୋଷେଇ କରିବୁ
ହଁ ହଁ ହଁ ସେ କଟା ବଟା ରୋଷେଇ ସବୁ ପୁରୁଷଙ୍କ ଉପରେ ଥାଏ।
ତିନି ଦିନ ଯାକ ମୁଁ ଆମ ନିଜ ଘରେ ନିଜେ କାଟିକି ନିଜେ ରୋଷେଇ କରିଛି।
ହଁ। ଭଲ ଭଲ ହଉ ଆପଣ ତିନି ଦିନ କଲେ ବହୁତ ଭଲ କଥା ଏଇଟା। ସେତିକିରେ ଆପଣଙ୍କର ଘରର ଯୋଉମାନେ ଥିଲେ ସ୍ତ୍ରୀ ଲୋକ ସେମାନେ ରେଷ୍ଟ ନେଇପାରିଲେ।
ଆଜ୍ଞା।
ହଁ। ହଁ ତ ଆଉ ଆଉ ଆପଣ କଣ କରନ୍ତି?
ଅମେ ଏଇନା ପଢାପଢି କରୁଛୁ।
ହଁ କାରଣ ଏବେ ତ ପ୍ରତିଯୋଗି ପଢାପଢି କରିବାରେ ବହୁତ ବି କଷ୍ଟ ଲାଗୁଥିବ କେମିତି ଆପଣ ମନ ଟାକୁ ମାନେ ମାନେ ମନକୁ ମୁକ୍ତ କରନ୍ତି ଟିକେ ମାନେ ରିଲାକ୍ସ କରାନ୍ତି କେମିତି କରନ୍ତି କିଛି ଗୀତ ଶୁଣିକି କି ନା କିଛି ଅନ୍ୟନ ପଢାପଢି କରିକି
ନା ଗୀତ ତ ଶୁଣେ ଭଜନ ଆମର ଉଁ ସତ୍ସଙ୍ଗ ଭୋଜନ ଅଛି ତାପରେ ଏଣେ ଆମର। ଯୋଉ ଅଛି ଭଜନ ଗାଇଛନ୍ତି ଆମର ସୋନି ନିଗମ। ତାପରେ ଉଁ ନମିତା ମ୍ୟାମ କେମତି ତାଙ୍କ ଗୀତରେ ପୁଣି ଆଉ।
ହଁ କାରଣ ଯେତେବେଳେ ଆମେ ପଢାପଢି କରୁଥାଉ ହଁ। କାରଣ ଆମେ ପଢା ପଢି କରୁଛୁ ଯେତ ଆମ ପାଇଁ ତ ସକାଳ ବ୍ୟାୟାମ କିଛି ନିଜକୁ। ଶାନ୍ତିରେ ରଖିବା ପାଇଁ ଏଇଟା ମ ବହୁତୁ ସାହାଯ୍ୟ ମଧ୍ୟ କରେ।
ଦୀପହରେ ମେଡିଟେସନ ଟି କରେ।
ହଁ ହଁ ନିଶ୍ଚିତ ଭାବରେ ବହୁତୁ ଭଲ କଥା ଏଇଟା।
ଆ ଆଉ।
ଆପଣ କଣ କରସନ୍ତି ଏବେ?
ମୁଁ ବି ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁହୁଏ।
ଆଜ୍ଞା।
ତ ମୁଁ ପ୍ରତିଦିନ ଯାଏ ପାଠାଗାର ସେଠି ପଢାପଢି କରେ ପୁଣି ଆସେ ଘରକୁ ଆଉ।
ଆଜ୍ଞା।
ହୁଁ କାରଣ ଘରେ ମାନେ କଣ। ଗୋଟେ ଜାଗାରେ ପୁରା ଭଲରେ ବସିକି ତ ପଢି ହବନି କୋଉଠିକି ଗଲେ ଟିକେ ସେଠି ପୁରା ଶା ନ୍ତି ରେ ବସିକି ପଢିକି ଆସିପାରିବା ବୋଲି ମୁଁ ଭାବେ।
ଆଜ୍ଞା ଯୋଉ ସାଙ୍ଗସାଥି ଆମର ପଢାପଢି କରନ୍ତି ଆଉ।
ହଁ ହଁ ହଁ ହଁ ବହୁତୁ ଭଲ। ଆଉ ଆପଣ ପାଠାଗାର ଯାଆନ୍ତି ନା ଘରେ ବସିକି ପଢାପଢି କରନ୍ତି?
ନାଇଁ ପାଠାଗାର ଯାଏଁ ରୁମ ରେ ବସି ପଢେ ଆଉ।
ହଁ ହଁ ବହୁତୁ ଭଲ କଥା ଏଇଟା। ହଉ ପଢାପଢି କରନ୍ତୁ ବ୍ୟାୟାମ ବି କରନ୍ତୁ। ଆପଣ ସବୁ ପର୍ବପର୍ବାଣିର ବି ମଜା ନଉଛନ୍ତି ଏଇଟା ତ ଗୋଟେ ବହୁତ ଭଲ କଥା ଅଟେ। ତା ସହିତ ଆପଣ ଆପଣଙ୍କ ଫ୍ର ଆହୁରି ମାନେ କଣ କରନ୍ତି କଣ? କଣ କରିବାକୁ ଭଲ ପାଆନ୍ତି ନା ଗୀତ ଖାଲି ଶୁଣିବାକୁ ଭଲ ପାଆନ୍ତି।
ନା ଗୀତ ଗାଏ ଗୀତ ଶୁଣେ ତାପରେ ଆମର ଯୋଉ ତବଲା ଅଛି ତାକୁ ବଜାଏ।
ଓହୋ ବହୁତ ଭଲ କଥା ତବଲା ବି ବଜାଉଛନ୍ତି। ଆଉ ଆପଣଙ୍କ ସହିତ କଥାହେଇକି ମତେ ବହୁତ ଖୁସି ଲାଗିଲା।
ଆଜ୍ଞା।
ଆଉ ହଉ ଆଜ୍ଞା ରହିଲି ଧନ୍ୟବାଦ।
ଆଜ୍ଞା।